ହାଲୋ
ଆ କଣ ଜୟ ଜଗନ୍ନାଥ ଆଉ ଆଉ କଣ ଖବର?
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବହୁତ ଦିନି ପରେ ଆଜି ମନେ ପକେଇଛନ୍ତି। ମାନେ ମାନେ କେମିତି ସବୁ ମାନେ ମନେ ପଡ଼ିଗଲେ ଏତେ ଦିନ ପରେ?
ମନେ ପଡିଗଲା କଣ? ମୁଁ ଏବେ ଏଇ ଘରେ ଆପଣଙ୍କ ବିଷୟରେ କଥା ହଉଥିଲି କି? ଯେବେ ମୁଁ ଆପଣଙ୍କ ଘରକୁ ମଝିରେ ଥରେ ଯାଇଥିଲି? ଆପ ଆପଣଙ୍କର ଦି ତିନିଟା ଡାଏରୀ ସେ ଠି ଥୁଆ ହେଇଥିଲା। ମୁଁ ଦେଖିଲା ବେଳକୁ ଏଇ ଡାଏରୀ ଡାଏରୀ କିଏ ଲେଖି ଲେଖିଛି? ଆପଣଙ୍କୁ ପଚାରିଲା ବେଳକୁ, ଘର ଲୋକ କହିଲେ ଏ ଆପଣ ଲେଖିଛନ୍ତି ବୋଲି। ମୁଁ ସେଇ ବିଷୟରେ ଟିକେ ପଚାରୁଥିଲି।
ହୁଁ ନା ମୋର ଡାଏରୀ ଲେଖିବା ଟିକେ ହବି ମୋର ଜୀବନ କାହାଣୀ ଉପରେ ଡାଏରୀ ଲେଖେ, ଡାଏରୀ ଲେଖେ ଲେଖେ- ଲେଖା ଲେଖି ଉପରେ ମୋର ଭାରି ହବି। ଏଇ ମାନେ ସମାଜରେ ଘଟୁଥିବା କଥା ଗୁଡ଼ାକ ମୁଁ ଲେଖି ପକାଏ। ଆଉ କବିତା ବି ଲେଖେ ଆଉ ମୋ କବିତା ବି କେତେଟା ପେପରରେ ବି ବାହାରିଛି। ଆଉ ମାଗାଜିନ୍ ରେ ବାହାରିଛି। ଏମିତି କବିତା ତଥାପି ଯଦି କହିବେ ମୁଁ ଗୋଟେ ଦୁଇଟା ଲାଇନ୍ କବିତା ବି କହିପାରିବି। ମାନେ କାହା ଉପରେ କହିଲେ ମୁଁ ସେଇ ହିସାବରେ କହିପାରିବି।
ହଁ ବା ଆପଣ ମୁଁ ବା ଦେଖିଛି ସେ ଏତେ ଭଲ ହେଇଥିଲା କବିତା ଲେଖିଛନ୍ତି, ଯେମତି କି ଜନ୍ମଦିନ ଉପରେ କି ଆଉ କୋଉ ଉପରେ। ମାନେ ଗର୍ଲଫ୍ରେଣ୍ଡ ଉପରେ ହେଲା, କି ଆଉ କୋଉ ମାନେ ମଲା ଲୋକଙ୍କ ଉପରେ ହେଲା। ମୁଁ ଶୁଣିକି ପୁରା ଆଶ୍ଚର୍ଯ୍ୟ କହିଲେ ଗୋଟେ କବିତା ଦେଖ ଖିବା
କୋଉଟା କହିବି ଜନ୍ମଦିନ ଉପରେ କହିବି?
ହଁ କୁହନ୍ତୁ।
ଜ କଣ ନାଁ କୁହନ୍ତୁ ନା କାହା ନାଁ ଉପରେ କହିବି ସେ ତାରି ଉପରେ ନାଁ ଟା ମେନସନ କରିବି।
ଏଁ ଚଣ୍ଡୀ ରୂପାଲି ବେହେରା
ଚଣ୍ଡୀ ରୂପାଲି ବେହେରା ହଉ ମାନେ ଭଲ ନାଁ ହଉଛି ରୂପାଲି ବେହେରା ଡାକ ନାଁ ଚଣ୍ଡୀ। ତାର ଉ ଜନ୍ମ ଜନ୍ମ ତାରିଖ କେବେ?
ଅଣତିରିଶି ମେ
ଓ ଅଣତିରିଶି ମେ ହଉ ଯୋଉ ଦିନ ଅଣତିରିଶି ମେ ହବ ଏଇଟା ସବୁ ବର୍ଷ ପାଇଁ ଏଇଟା ସେ ଚ ଚଣ୍ଡୀ ଯଦି ତ ଆପଣଙ୍କ ପାଖାପାଖି ଥିବେ କହିଲେ ସେ ଶୁଣିପାରିବେ ମାନେ ବ ବଢ଼ିଆ କବିତାଟା ମୋ ହାତ ଲେଖା କବିତା।
ହଁ ହଁ ମୁଁ ଲାଉଡ ସ୍ପିକର ଦେଇଛି।
ହଁ ଯେବେ ଅଣତିରିଶି ମେ ହବ ସେଇଟା ସବୁଦିନ ପାଇଁ କଣ କହିଲେ ଏଇଟା ନାଁ କହିଲେ ତାଙ୍କ ନାଁ?
ଚଣ୍ଡୀ ରୂପାଲି ବେହେରା
ଓ ରୂପାଲି ଚଣ୍ଡୀ ହଉ ମୁଁ ସେଇ ଆଗେ ଚଣ୍ଡୀ ତାପରେ ରୂପାଲି କହୁଛି ହେଲା ଆଜିର ଦିନରେ ଜନମି ଥିଲ ତୁମେ ଧରଣୀରେ ପାଦ ଦେଇ ଧରଣୀ ମତେ ବୁଝିପାରୁଛ ତ?
ଧରଣୀ ମାନେ କଣ କହିଲେ?
ଉଛି ଭୂମି ମାନେ ମାଟି କିଏ ମାଟି କହେ କି ଭୂମି କହେ କେ ଆ ମୁଇଁ ଧରଣୀ କହେ ଆମେ କବିଙ୍କ କବିଙ୍କ ଭାଷାରେ ହେଉଛି ଭୂ ଧରଣୀ ବୋଲି କହୁ ହେଲା। ଆ ହଁ ଆଜିର ଦିନରେ ଜନମି ଥିଲ ତୁମେ ଧରଣୀରେ ପାଦ ଦେଇ ଏଇ ଦିନଟିକୁ ଭୁଲିବନି କେବେ ପାଳିବ ମନେ ପକାଇ ବାପା ବୋଉଙ୍କୁ ପ୍ରଣାମ କରିବ ସକାଳୁ ଉଠି ଗାଧେଇ ଦିନସାରା ତୁମର ଖୁସିରେ କଟିବ ତାଙ୍କ ଆଶୀର୍ବାଦ ପାଇ ବର୍ଷକୁ ଥରେ ଆସେ ଏଇ ଶୁଭ ଦିନ ବର୍ଷକୁ ଥରେ ଆସେ ଏହି ଶୁଭ ଦିନ ଖୁସିର ପସରା ନେଇ କ୍ଷୀରି ପୁରି କରି ସଭିଙ୍କ ବାଣ୍ଟିବ ମନରେ ଦୁଃଖ ନଥାଇ। ରୂପାଲି ତମକୁ କେଉଁଟା ପସନ୍ଦ ରୂପାଲି ତମକୁ କେଉଁଟା ପସନ୍ଦ ତାହା ମତେ ଜଣା ନାହିଁ ମୁଁ ଗୋଟେ ତମକୁ ଉପହାର ଦେବି ସାଇ ତି ରଖିବ ନେଇ। ରୂପାଲି ତୁମ ରୂପାଲି ତୁମକୁ କେଉଁଟା ପସନ୍ଦ ତାହା ମତେ ଜଣା ନାହିଁ ମୁଁ ଗୋଟେ ତୁମକୁ ଉପହାର ଦେବି ସାଇତି ରଖିବ ନେଇ। ଜନ୍ମଦିନର ଅନେକ ଶୁଭେଛା ଜନ୍ମ ଦିନର ଅନେକ ଶୁଭେଛା ତୁମକୁ ଦିଏ ଜଣାଇ ତୁମ ପାଇଁ ମୁଁ ଶୁଭ ମନାସିବି ଠାକୁର ପାଖରେ ଯାଇ। ରୂପାଲି ତମର ନିର୍ମଳ ହୃଦୟ ରୂପାଲି ନୁହେଁ ଚଣ୍ଡୀ ଚଣ୍ଡୀ ତୁମର ନିର୍ମଳ ହୃଦୟ କଥା ହୁଅ ହସି ଦେଇ ସମସ୍ତେ ତୁମର ମଙ୍ଗଳ ଚାହାଁନ୍ତି ଅନ୍ତରରେ ଭଲ ପାଇ ହାପି ବାର୍ଥଡେ ରୂପାଲି ବେହେରା। ସରି ଗଲା।
ଓରଫ ଚଣ୍ଡୀ ଯାହା କୁହ ବ ବହୁତ ବହୁତ ବହୁତ ବହୁତ ବଢିଆ ଥିଲା ମାନେ ପୁରା ଲାଗୁଥିଲା ହିଁ ମଣିଷ ହିଁ ଲେଖିଛି ଯାହାର କି ମାନେ ବହୁତ ମାନେ ଭାବନା ସହିତ ଲେଖିଛି ବହୁତ ସିମ୍ପୁଲ ସରଳ କବିତା ଟା କିନ୍ତୁ ବହୁତ ବଢି ବଢିଆ ଲାଗିଲା ଯି ଯି ତାଙ୍କ ଜନ୍ମଦିନରେ ଶୁଣିବେ ନା ସେ ପୁରା ବହୁତ ଖୁସି ହେଇଯିବେ ସତ କହୁଛି ଆପଣଙ୍କ ଏଇ କବିତା ପାଇଁ କିଏ କେବେ ତାରିଫ କରିଛନ୍ତି?
କବିତା ପାଇଁ ବହୁତ ମୁଁ ମ ମାନେ ରେ ମାନପତ୍ର ପାଇଛି ବହୁତ ସାରା ମାନେ ଅଁ ଥ୍ୟାଙ୍କ ୟୁ କହିଛନ୍ତି ତାଳି ମାରିଛନ୍ତି ମାନେ କହିଲେ ଆଉ ଗୋଟେ ଦିଇଟା ଲାଇନ ଲେଖା ବି ହେଇଥାନ୍ତା ଏମିତି କହିଛନ୍ତି କିନ୍ତୁ ସମସ୍ତେ ବ ବୋଲି ଭଲ ବି କହିଲେ କହିଲେ ଆ ବଢ଼ିଆ ହେଇ ଛି ଓଡ଼ିଶା କବି କବିତା ଟା କବିତା ଦିନିଷଟା ହଜିଯାଉଛି କିନ୍ତୁ ଆଜି ତୁମେ ବଞ୍ଚେଇକି ରଖିଛ କେ କେତେଜଣ ଲୋକ ବଞ୍ଚେଇକି ରଖିଛ କବିତା ଟାକୁ ସମସ୍ତେ ଏ ଏମିତି ଆଉ ଆ
ନା ନାଇ ବହୁତ ବହୁ ବହୁତ ବଢିଆ ଲାଗିଲା ସତରେ ବହୁତ ବଢିଆ ଲାଗିଲା ଗୋଟେ କାମ କରିବେ କି ଏଇ କବିତା ଟା ଆପଣଙ୍କ ପାଖରେ ଯଦି ଲେଖା ଥିବ ଟିକେ ମତେ ଗୋଟେ ଲେଖା ପଠେଇଦେବେ କି?
ହଁ ହଁ ନିଶ୍ଚିନ୍ତ କାହିଁକି ନୁହଁ ଏ ତ ଉଁ ଉଁ ଲେଖା ମୋର ତ ଲେଖା ହେଇକି ଅଛି ଏମିତି ଖାଲିି କବି ଉଁ ଜନ୍ମଦିନ କବିତା ନୁହଁ ଏମିତି ବାପାଙ୍କ କବିତା ମାଆଙ୍କ କବିତା ବା ବା ଉଁ ଆନିବରିସରୀ ମାନେ ଯେଉଁ ବିବାହ ବାର୍ଷିକର ଅଭିନନ୍ଦନ ଯୋଉଟା ମାନେ ସେ କବିତା ବି ଅଛି। ପିଲାବେଳର କବିତା ଅଛି ମାନେ ଏମିତି ଅନେକ ପ୍ରକାର କବିତା ଅଛି।
ଓହୋ ଆଉ ନାଇଁ ନାଇଁ ମୋର ଟିକେ ଜନ୍ମଦିନର କବିତା ଟା ଏବେ ପାଇଁ ଦରକାର ଆଗୁକୁ ଯୋଉ କବିତା ଦରକାର ହବ ମୁଁ ଆପଣଙ୍କୁ ନିଶ୍ଚିନ୍ତ କହିବି ଏବେ ପାଇଁ ଏଇ ଜନ୍ମଦିନର କବିତା ଟା ଗୋଟେ କାମ କରନ୍ତୁ ଆପଣ ଏଇ ଗୋଟେ ଜନ୍ମଦିନର କବିତା ଲେଖିଛନ୍ତି ନା ଆଉ ବି ଅଲ ଗା ଜନମ ଦିନ
ହଁ ଆହୁରି ଆହୁରି ଆହୁରି ଜନମ ଆହୁର ଜନ୍ମ ଦିନ ର କବିତା ଅ ଛି ସେଇଟା ମୋ ଡାଏରୀ ଭିତରେ ଲେଖା ଅଛି କେତେଟା ମୁହଁରେ ଅଛି କେତେଟା ଏମିତି ଲେଖିଲେ ଜଣା ମନେ ପଡ଼ୁଛି ରେ ଏଁ ସେଇଟା ହଉଛି ମାନେ ଉ କଣ ସେଇଟା ଭୁଲି ଗଲି ଆଉ ଆଉ ଗୋଟେ କହି ଦଉଛି ମାନେ ଏଇଟା ତ ଜନ୍ମଦିନ କବିତା ଦିଟା ତିନିଟା କବି ତା ଜନ୍ମଦିନ ଉପରେ ଆଉ ଗୋଟେ କବିତା କହିବି ଯଦି ଉ ସମୟ ଦେବେ ମୁଁ ଆଉ ଗୋଟେ ପ କବିତା କହିବି ମାନେ ଝିଅ ଧୋକା କବିତା।
ହଁ ସେଇଟା ଆମେ ଆଉ ଥରେ କଥା ହବା ମୋର ଟିକେ କଥା ଥିଲା ନା ଜନ୍ମଦିନ କବିତା ରେ କଣ ନା ଆ ଆପଣଙ୍କୁ ଗୋଟେ କବିତା ଲେଖିବାକୁ କେତେ ସମୟ ଲାଗେ?
ହଁ ଏଇ ଘଣ୍ଟେ ଦୁଇ ଘଣ୍ଟା ଭିତରେ ମୁଁ ଭାବିକି ଲେଖିଦିଏ ଆଉ କବି ଲୋକ ଆମେ ଆଉ ସେଇଟା ବସି ଭାବିଲେ ମାନେ ଏଇ ରାତି ତ ଗଲାଣି ଶୋଇ ତୁମ ଆଖିକୁ ନିଦ ନାହିଁ ଏଇ ରାତି ତ ଗଲାଣି ଶୋଇ ତୁମ ଆଖିକୁ ନିଦ ନାହିଁ ରାତି ଯେବେ ଶୋଇଯାଏ ମୋ କବିତାଟା ଲେଖା ଲେଖି ଆରମ୍ଭ
ନା ନା ଏଇଟା ସତରେ ଗୋଟେ ମାନେ ଲୁଚା ଛପା ଟ୍ୟାଲେଣ୍ଟ ଆପଣଙ୍କ ଭିତରେ ରହିଯାଉଛି ଆପଣ ସତରେ ଏଇଟାକୁ ଜମା ବନ୍ଦ କରିବେନି ଆପଣ ଲେଖି ଚାଲୁଥିବେ ଡ଼ାଇରୀ ଉପରେ ଡ଼ାଇରୀ ସାରି ଚାଲୁଥିବେ ଆପଣ ସତରେ ଲେଖି ଚାଲୁଥିବେ ମାନେ ବହୁତ ବଢିଆ ଲାଗୁଛି ଆଗ କାଳର ଲୋକମାନଙ୍କୁ ବହୁତ ବଢିଆ ଲା କି ଆଜିକାଲିର ଯୋଉ ଆଧୁନିକ ଯୁଗ ହେଲାଣି ସବୁ ମାନେ ଛୁଆ ପିଲା ଗୁଡାକ ଅଛନ୍ତି ସେ କବିତା ଗୁଡାକ ଶୁଣିଲେ ପୁରା ଆଶ୍ଚର୍ଯ୍ୟ ହେଇଯିବେ ଗୋଟେ ଲୋକ ଆମ ସାମ୍ନାରେ ନର୍ମାଲ ଲୋକଟେ କେମିତି ଏତେ କଥା ଭାବିକି ଲେଖିପାରୁଛି ସତରେ ଏଇଟା ବହୁତ ଆଶ୍ଚର୍ଯ୍ୟଜନକ ବହୁତ ଆପଣ ବହୁତ ଟ୍ୟାଲେଣ୍ଟେଡ ସତରେ।
ମାନେ କହିଦେଉଛି ମୋ ବୋଉ କହୁଥାଏ ପିଲାଳିଆ ମୋ ବାପା କହୁଥାଇଥିବା ବା ରାଉଳିଆ ମୋ ବୋଉ କହୁଥାଏ ପିଲାଳିଆ ମୋ ବାପା କହୁଥାଏ ବା ରାଉଳିଆ ମୋ ପ୍ରେମିକାଟା ମୋର ଛିଗୁଲ ଏକ ଟୋକାଟା ଭାରି କୁଆଳିଆ ମୋ ବ୍ରାକେଟ୍ ବ୍ରାକେଟ୍ ଭିତରେ ବିଶୁ ଭାରି ଦୁର୍ବଳିଆ। ମୋର ଏଇ ଲହଲହକା ପତରବଙ୍କା ପିଠାପାତିଆ ଚେହେରା ଦେଖି ମୋର ଏଇ ଲହଲହକା ପତରବଙ୍କା ପିଠାପାତିଆ ଚେହେରା ଦେଖି ଡାକି ଡାକିକି ମୋଟାଙ୍କୁ ଓହ୍ଲାଏ ପତଳାକୁ ମୁଁ ବସାଇ ଡାକି ପତଳା ହେବାର ଲାଭ ବେଶୀ ଥାଏ କ୍ଷତି କମ୍ ପତଳା ଲୋକର ବେଶୀ ଦମ୍ ଦେଖିବାକୁ ସିନା ପତଳା ଆଉ କାମରେ କିନ୍ତୁ ମୁଁ ଆଟମ୍ବମ।
ଓ ଏଇଟା ମାନେ ଏତେ ଏ ଏତେ ଶବ୍ଦ ଭାବିକି ଲେଖିବା ଏତେ ମଜାଳିଆ ଶବ୍ଦ ନୂଆ ନୂଆ ଶବ୍ଦ ସତରେ ଏଇଟା ବହୁତ କଷ୍ଟକର ପାଠ ଆପଣ କେମିତି ଲେଖୁଛନ୍ତି ଏତେ ହଠାତ୍ ହଠତ୍ ସବୁ କବିତା
ହଁ ସେଇଟା ମୁହଁରେ ମୁହଁରେ ବାହାରି ପଡ଼େ କେଉଁଠି ବସିଲା ବେଳେ ସମୁଦ୍ର କୂଳ ହଉ କି ମାନେ ଛାତ ଉପରେ ହଉ। ପାର୍କ ରେ ହୋଉ ଗାଡି ଭିତରେ ବସ ଥିଲାବେଳେ ହେଉ ରୋଡ଼ ସାଇଡ଼ରେ ହେଉ ଯେଉଁଠି ଭାବନାଟା ଆସିଯିବ ସେଇ ଟାଇମ୍ ସେ ଲେଖାଟା ବି ହେଇଯିବ।
ନା ନାଇ ଏଇଟା ଭଲ ଏଇଟା ଭଲ ଏଇଟା ଗୋଟେ ଭଲ କଥାଟେ ଆଉ ଗୋଟେ କଣ ଛୋଟ କବିତାଟେ କହୁନାହାନ୍ତି।
ହଁ କହିଦଉଛି ମାନେ ଏଇଟା ହେଲା ଜନ୍ମଦିନ କବିତା ଗଲା ଏଇଟା ହେଉଛି ମାନେ ଆମ ଉପରେ ଗୋଟେ କବିତା ଗଲା ପତଳା ଲୋକଙ୍କ ଉପରେ ଆଉ ଗୋଟେ କହିଦେଉଛି ସେ ଧୋକା ଧୋକା କବିତା ମାନେ ଝିଅଟେ ପୁଅକୁ ଧୋକା ଦେଇଛି ତାର ଉପରେ କହିଦେଉଛି ଗୋଟେ ଲାଇନ୍ ଛାତି ତୁମେ ଯେବେ ଚାଲେ ସାଥି ତୁମେ ଯେବେ ଚାଲି ଯାାଓ ଯଦି ପ୍ରକୃତିକରଇ ଇର୍ଷା ଛାତି ଯଦି ତୁମେ ଚାଲିଯାଅ ଯଦି ପ୍ରକୃତିକର ଇର୍ଷା ତୁମ ତୁମର ରାଗ ଦେଖି ବେଳେବେଳେ କାହିଁ ବର୍ଷିଯାଏ ବର୍ଷା ଉପହାର ଯଦି ଦରକାର ହୁଏ। ଉପହାର ଯଦି ଦରକାର ହୁଏ ତୁମ ବାହାଘର ପାଇଁ ସହଳ ସକାଳୁ ପହଞ୍ଚାଇ ଦେବି କୋକେଇରେ ବୋହି ନେଇ ଉପହାର ଯଦି ଦରକାର ହୁଏ ଦରକାର ହୁଏ ଉଁ ତୁମ ବାହାଘର ପାଇଁ ସହଳ ସକାଳୁ ପହଞ୍ଚାଇ ଦେେବି କୋକେଇରେ ବୋହି ନେଇଁ। ହାତଗଣ୍ଠି ତୁମ ପଡ଼ିବା ଆଗରୁ ହାତଗଣ୍ଠି ତୁମ ପଡ଼ିବା ଆଗରୁ କୋକେଇ ମୋ ଉଠି ଯିବ ତୁମ ସିନ୍ଥିରେ ସିନ୍ଦୁର ଲାଗିବା ଆଗରୁ ମୋ ମୁହଁ ନିଆଁ ଦିଆଯିବ ଈଶ୍ୱର କରନ୍ତୁ ତୁମ ଜୀବନରେ ଭରିଯାଉ ଖାଲି ଖୁସି ଈଶ୍ୱର କରନ୍ତୁ ତୁମ ଜୀବନରେ ଭରିଯାଉ ଖାଲି ଖୁସି ତୁମ ଜୀବନରେ ଯେ ଏତେ ସବୁ ଦୁଃଖ ସହିଯିବ ବି ହସି ଅସି କାହିଁକି ନା ତୁମକୁ ମୁଁ ଜୀବନଠୁ ଭଲ ପାଏ ବେଶୀ ଇତି ତମର ଇତି ଇତି ତମର ଇତି ଏଇଟା ହେଲା କବି
ଆପଣ ଆପଣଙ୍କର ତ ସ୍ତ୍ରୀ ପିଲା ଛୁଆ ଅଛି ଏଇ ଦୁଃଖ ଭରା କବିତା ଟା କାହିଁକ ଲେଖିଛନ୍ତି ନା ଏମିତି ଗୋଟେ ଲେଖି ଦେଇେଇଥିଲେ?
ଏ ଏଇ ଲେଖିଦେଇଥିଲି ପରେ ଝିଅ ପିଲା ଧୋକା ଦିଅନ୍ତି ପୁଅକୁ ପୁଅ ଝିଅ ଧୋକା ଦିଅନ୍ତି ଏମିତି ତାଙ୍କ ଉପରେ ଗୋଟେ ବସୁ ବସୁ ଲେଖି ଦେଇେଇଥିଲି ଆଉ।
ଅ ଆପଣ ସବୁ କବିତାର ତଳେ ହଉଛି ମାନେ ଆପଣଙ୍କର ନାଁ ଲେଖନ୍ତି ତ?
ହଁ ହଁ ମୁଁ ମାଇକେଲ୍ ଡିସୁଜା ବୋଲି ଲେଖେ ନା।
ମାଇକେଲ୍ ଡିସୋଜା କଣ ପାଇଁ?
ଏଇଥିପାଇଁ ଯେ ସେ ଆମ କଲେଜ ଫଙ୍କସନଉ ସ୍କୁଲ ଫଙ୍କସନ ମୁଁ ଟିକେ ସେତେଳକୁ ମୋ ନାଁ ଟା ଗୋଟେ ନୂଆ ଜଣ କିଏ ଗୋଟେ ଡାକି ଦେଇଥିଲେ ସାର୍ ଥିଲେ ଆମର ଜଣେ କର ସାର୍ ବୋଲି ସିଏ ମତେ ଡାକି ଦେଲେ ମାଇକେଲ୍ ଆ ସେଇ ଦିନ ଠୁ ମୁଁ ମାଇକେଲ୍ ମାଇକେଲ୍ ବୋଲି ମତେ ଡାକନ୍ତି ମୁଁ ସେଇ ହିସାବରେ ମାଇକେଲ୍ ନାଁ ଟାକୁ ବଞ୍ଚେଇ ରଖି କବିତା ତଳେ ଲେଖେ ଆଉ।
ଓ ହଁ ନା ନା ଭଲ କରିଛନ୍ତି ସେଇ ଆପଣଙ୍କର ଡାଏରୀ ଟା ସେଦିନ ମୁଁ ଦେଖିଥିଲି ବହୁତ ବଢିଆ ଲାଗିଲା ପୁରା ନୂଆ ହିଁ ଲାଗିଲା ଲାଗିଲାନି କି ଆପଣ କୋଉଠୁ ଗୋଟେ କପି କରିଛନ୍ତି ଲାଗିଲା କି ପୁରା ହିଁ ମନରୁ ଆଉ ଆଜି ଆପଣଙ୍କ କବିତା ଶୁଣିକି ବି ସେୟା ଲାଗିଲା କି ହଁ ପୁରା ହିଁ ମନ ଭିତରୁ ପୁରା ନିଜେ ହିଁ ଲେଖିଛନ୍ତି ସତରେ ବହୁତ ମାନେ ବହୁତ ଭଲ ଏଇଟା ସତରେ।
ଯାହଉ ଥ୍ୟାଙ୍କୟୁ ଥ୍ୟାଙ୍କୟୁ ମାନେ ଧନ୍ୟବାଦ ଧନ୍ୟବାଦ ଆପଣଙ୍କୁ।